ହଁ ଭଲ ଅଛନ୍ତି?
ହଁ ଭଲ ଅଛି ଆପ ଭଲ ଅଛନ୍ତି?
ହଁ ଭଲ ଅଛି ଆଉ ଆପଣ କଣ କରୁଚତି?
ନାଇଁ ରୋଷେଇ ବାସ ସରିଲା?
କଣ ରୋଷେଇ କଲ ଆଜି?
ଭାତ ଡାଲମା ଆଉ ତୁରୁଡା ଭଜା ଆଉ ଘଣ୍ଟା ତରକାରି।
ଆଉ କଣ କହିବେ ଖା ପିଅ ସବୁ ସରନି ଆଉରି।
ନାଁ ଖାଇ ନାନ୍ତି କିଏ ଆସି ନାଆନ୍ତି ଆଉରି।
ଆଉ ଡାଲମା କିନ୍ତି କରୁଚତି?
ଏ ଡଲମା ଆପରେ ଆମରି ଇଆଚିନ୍ତି ଯିନ୍ତି। ଯଉ ମୁଗଜାଇ, ବାଇଗଣ, ଅମୃତଭଣ୍ଡା ଗୁହାଁର ଆଉ କାଙ୍କଡ଼। ବୁଇତାଳୁ ସବୁ ପନିପରିବା ପକେଇକି ଯେମିତି କରୁଚତି ଆ
ଅ ହଁ ହଁ। ଆଉ ଆମ ଆଜି ପୋଡା ପିଠା କରିୁଥିଲୁ ତ।
ଅ କିନ୍ତି କରୁଚତି ଆପଣ ବୋଡ ପିଠା।
ପୋଡା ପିଠା ଆଁ ବିରି ଯାଇ ଆଉ ସୁଜି ଚେନି ଅଳେଇଚ କାଜୁ ଆଉ ଘିଅ ଆ ପ୍ରଥମେ ବିରି ଯାଇକି ବତରେଇବେ। ଦି ଚାରି ଘଣ୍ଟା ବତରେଇବେ ତାପରେ ସୁଜିକି ପକେଇବେ। ତାକୁ ଘାଟିବେ ମିକ୍ସ କରିଏ ଅଳିଚ ଗୁଣ୍ଡ କରିଏ। ତାପରେ ଘିଅ ପକେଇବେ କାଜୁକୁ ଉ ଘିଅରେ କାଜୁକୁ ଟିକେ ଭାଜିବେ। ତାପରେ ପେନ୍ ସବୁ ମିଶିଲା ପରେ ପେନ୍ କୁ ଟିକେ ମାନେ ଆମର ସସ୍ପେନ୍ କୁ ଗରମ କରିବେ ତାଇଁରେ ତେଲ ଟିକେ ପକେଏ ତାପରେ ବଟା ପକେଏ ତାପରେ ଜାଳ ସ୍ଲୋ କରିକିରି ତାକୁ ଅଧିକ ବସେଇବେ ଆଉ ଗୋଟେ କୋଡିଏ ଅଧ ଘଣ୍ଟା ବସିଅ ଆଉ।
ଓହୋ ଠିକ ଅଛି।
ଅଧଘଣ୍ଟା ବସିଲା ପରେ ହେଇଯିବ ଆଉ।
ଓ ହୋ।
ଆଉ ଆପଣ ରଜ ପାଳନ କଲେ?
ହଁ ରଜ ସଇ ଗଲାଣି।
କଣ କଣ ପିଠା କରଥିଲେ?
ଆମ ଏଇନି ଛେନାପୋଡ଼ା ଏନି ମିଠା। ଇନ୍ତିଆ ତିଆରି କରିଥିଲୁ ଆଉ।
ଆଉ ପିଠା କନତି?
ଏତ ପପୋଡା ପିଠା କରିଥିଲି ରଜକୁ ଆଉ କାକରା ପିଠା। ଆଡିସା ପିଠା।
ଅ ହଁ ହଁ।
ଆ ଆରିଶା ପିଠା କରିଥିଲୁ ଆପଣ ଜାଣିଛନ୍ତି ଆରିଶା ପିଠା।
ନାଇଁ ଆଡ଼ିସା ପିଠା ମୁଁ ଜାଣିନି କୁଅନ୍ତୁ।
ଆ ଫାଷ୍ଟେ ଚାଉଳ ପୁରା ବତରେଇବେ ଚବିସି ପଚିଶି ଘଣ୍ଟା। ତାପରେ ତାକୁ ଛାଣିବେ ଛନିଲା ପରେ ଗୋଟେ ଗାମୁଚା ପକେଇି ଫେନ ରେ ତାକୁ ଶୁଖେଇବେ ଶୁଖିଲା ପରେ ଗ୍ରାଇଣ୍ଡର କରିବେ ଗ୍ରାଇଣ୍ଡର କରିସାରିଲା ପରେ ଗୋଟେ ରସଡରେ ପାଣି ଟିକେ ଦେଲେ ତାପରେ ଚିନି ଗୁଡ ଯାହା ପକେଇବା କଥା ପକେଇକରି ତାପରେ ସେ ଚୁନା କୁ ପାଗ ହେଇ ସାରିଲା ପରେ ଗୋଟେ ତାତିଆ ଆଡରେ ପଣ୍ଡିଏ ନେବେ ପାଇନେଇ ସେ ଚିହ୍ନି ପାଗ କଲେ ସେ ଚକଲେଟି ଭି ରଡ଼ି ନେଇ ସେ ଚିନି ପାକ ପହିଲେ ଚକୋଲେଟ୍ ବିି
ହୁଁ।
ଗୋଳ ସାଜରେ ଆସିଲା ପରେ ତାର ସେ ଚୁନା ମାପ ଅନୁଯାୟୀ ଘାଣ୍ଟିବେ ଘାଣ୍ଟିଲେ ପାଗ ହେଲା ପରେ ତାକୁ ଦଶ ପନ୍ଦର ମିନିଟ ଉପରେ ତେଲ ପକେଇ ରଖିବେ। ତାପରେ କରେଇ ତେଲ ପକେଇ ଦିନି ଛାଣିବା କଥା ଛାଣିବେ ଆଉ।
ଅହଁ ହେଲା ହେଲା ଆଉ ବଢିଆ ଆପଣଙ୍କୁ ସବୁ ଆସୁଛି ଆଉ।
ନା ମତେ ମିଠା ତ ଆଡିଶା, କାକରା, ଚନ୍ଦ୍ରକାନ୍ତି।
ହେଲେ ଆପଣଙ୍କୁ ବହୁତ ପ୍ରକାର ପିଠା ଆସୁଛି ଆଉ।
ହଁ ପିଠା ମତେ ସବୁ ଆସୁଛି।
ଅଁ ଆଉ ଆଜ ସନ୍ଧ୍ୟାବେଳେ ଆପଣ କଣ ଟିଫିନ୍ କରିଥିଲେ?
ଆ ସନ୍ଧ୍ୟା ବେଳୁ ଏ ପାକୁଡି କରିଥିଲୁ।
ଆଁ ହୋ ହଁ।
ଆମର ସନ୍ଧ୍ୟା ବେଳୁ ସବୁଦିନ ପାକୁଡି ଏଗା କରୁଛି।
ଅହୋ ମୁଁ ଆଜି ଆମର ଟିକେ ଆମ ମା ର ପଳେଇ ଆସିଛି ଆପଣଙ୍କଣ ଯାଇନାହାନ୍ତି?
ନା ଏବେ ଆଉ କୁଆଡେ ଯାଇନି ଅଛି।
ଅ ହୁଁ ହୁଁ ଆପଣଙ୍କ କଉ ଗାଁ?
ଆମର ସେ ବ୍ରରହ୍ମପୁର ପାଖରେ ଦିଗ ପହଣ୍ଡି।
ହଁ ଆଁ ହଁ ହଁ। ଆଉ କଣ ଆପଣଙ୍କ ପୁଅ ଝିଅ କଣ କେତେଟା?
ପ୍ରାଇମର ଗୋଟେ ପୁଅ୍ ପ୍ଲସ ପ ସରିଲା ତାପରେ ପିଜି କେମିଷ୍ଟି ର୍ ପିଜି କରୁଛି ପିଜି ସରିଗଲା।
ହ
ଏବେ ଲେଟ ପାଇଁ ପ୍ରିପେୟର ହୋଇଛି।
ଉୁଁ ହୁଁ ଆଉପଣ ପର୍ବପର୍ବାଣି କଣ କଣ ହଉଛି ସିଆଡେ?
ଆଉ ଏ ପୂଜା ପର୍ବ ସବୁ ପର୍ବ ପର୍ବଣୀ ହେଲା କଣ ଆମର ଓଡିଶା ଜିନ ହେଉଛି ଆଉ?
କଣ କଣ ହଉଛି ତମର ମାନେ ଦି ଆପଣଙ୍କ କୋଉଠି ବ୍ରରହ୍ମପୁର ପରା?
ହଁ ହଁ।
କଣ କଣ ହଉଛି ପର୍ବ ସବୁ ପର୍ବାଣୀ?
ଫାଷ୍ଟରେ ପୁଷ ମାସ ପୂର୍ଣ୍ଣିମା ଆରମ୍ଭ ହଉଛି ପୋଡା ପି ଠା ପୁଷ ପୂର୍ଣ୍ଣିମା। ତାପରେ ଏ ଯେ ସଙ୍କେତ ମେଷ ସଂକ୍ରାନ୍ତି ସେଇଠୁ ଗୋଟେ ଆରମ୍ଭ ହେଇଛି, ତାପରେ ଶ୍ରୀରାମ ନବମୀ। ତାପରେ ନୃସିଂହ ଚତୁର୍ଦ୍ଦଶୀ, ତାପରେ ରଜ ସଂକ୍ରାନ୍ତି। ତାପରେ ଶ୍ରାବଣ ମାସରେ ଶ୍ରାବଣ ପୂର୍ଣ୍ଣିମା। ଅଶ୍ୱିନ ମାସରେ ଦୀପ ଏ କି ଏତେ ଅମାବାସ୍ୟା। ବୋଲରି ଅମାବାସ୍ୟା। କାର୍ତ୍ତିକ ମାସରେ ଦୀପାବଳି, ମାର୍ଗଶିର ମାସ ତାରେ ଗୁରୁବାର ଆମର ଇଆଡେ ସବୁ ଏଇ ପର୍ବ ହୁଏ ଆଉ।
ଅ ହଁ ହଁ ଆ ଆପଣ ସେ ମନ୍ଦିର କଣ କଣ ଅଛି?
ଆମର ଦିଗ ପହଣ୍ଡିରେ ପ୍ରାୟ ଷାଠିଏଶ ପଚାଶ ଷାଠିଏ ମନ୍ଦିର ଅଛି। ମନ୍ଦିର ମାଳିନି ଦିଗ ପହଣ୍ଡି ମନ୍ଦିର ମାଳିନି।
ହେଲେ ଭୁବନେଶ୍ୱର କୁ ମନ୍ଦିରମାଳିନି କହୁଛନ୍ତି। ଆପଣ ଦିଗ
ହଁ ଦିଗ ପହଣ୍ଡି ଦିଗ ପହଣ୍ଡି ହେଲା ମନ୍ଦିର ମାଳିନୀ। ଯେତିକି ମନ୍ଦିର ବୁଲି ପାରିବେ ଆପଣ।
ହେଲେ ଆମେ ଖାଲି ଭୁବନେଶ୍ୱର ଆ ମନ୍ଦିରମାଳିନି ହେଲେ ବୋଲି ଭାବିଥିଲୁ।
ହଉ କେତେବେଳେ ଦିଗ ପଡିଆ ଆସନ୍ତୁ ମନ୍ଦିର ଯାଗା ଟିକେ ବୁଲିବେ।
ଅଁ ହଁ ଯିବା ଯିବା ଆଉ।
ଆଉ ପୁରୀ ଯିବେନି ରଥଯାତ୍ରାରେ।
ନାଇଁ ଏ ବର୍ଷ ତ ଯାଇ ହବନି। ଆଉ ଆମେ ଯାଇଥିଲୁ ଆମେ କାର୍ତ୍ତିକ ମାସ ଯାଇଥିଲୁ। ଆମ ମା ର ସମସ୍ତେ ମିଶିକି ଆମେ ସବୁ ଯାଇଥିଲୁ ଆଉ। ସବୁ ବୁଲିଲୁ ବହୁତ ଗୁଡିଏ ଜାଗା ବୁଲିଲୁ ଆଉ କୋଣାର୍କ। ଆମର ଧଉଳି ଖଣ୍ଡଗିରି ଆଉ ଚନ୍ଦ୍ରଭାଗା। ସବୁ ବୁଲିଲୁ ଆଉ ସବୁ ଦର୍ଶନ ବଢିଆ ମିଳୁଛି। ଆଉ ଭଲ ବଢିଆ ଦର୍ଶନ ହେଲା ଆଉ।
ଆ।
ଆପଣ ପୁରୀ ଯାଇଥିଲେ।
ହଁ ମୁଁ ପୁରୀ ବର୍ଷକୁ ପ୍ରାୟ ତିନି ଚାରି ଥର ଯାଏ।
ଗଲା ଆଉ।
ଏବେ ଯାଇଥିଲି ଦେବସ୍ନାନ ପୂର୍ଣ୍ଣିମା ଆଗରୁ ଏ ଯୋଉ। ମଳ ମାସ ଥିଲା ଯାଇଥିଲି।
ଅ ହଁ ହଁ ହଁ ମଳ ମାସରେ ବହୁତ ଲୋକ ଯାଇଥିଲେ।
ହଁ ଆମ ଦିଗପହଳି ମନ୍ଦିରରେ ଗୋଟେ ବସ୍ ବାହାରିଲା ତ।
ହଁ ହଁ ହଁ ପୁରୀରେ କୋଉ କୋଉ ଜାଗା ବୁଲୁଚଟି।
ପୁରୀରେ ପଞ୍ଚୁତୀର୍ଥ ଅଛି ପଞ୍ଚୁତୀର୍ଥ ବୁଲିଲୁ। ତାପରେ ସିଆଡେ ମାତା ମା ମଠ ସେଠି ଗଲୁ ଲୋକନାଥ ଗଲୁ। ହୁଁ। ଯେ ପାଖାପାଖି ଛୋଟିଆ ଛୋଟିଆ ମନ୍ଦିର ସବୁ ବୁଲିଲ ଆଉ।
ହଁ ହଁ ହନା।
ପାଞ୍ଚରା ବୋଲିଲୁ ନରେନ୍ଦ୍ର ପୋଖରୀ ଶେତ ଗଙ୍ଗା।
ହଁ ହଁ ହଁ।
ଅଣ୍ଡପତ ସବୁ ବୁଲିଲୁ
ହଁ ହଁ ହଁ। ଆଉ କଣ ଆପଣ କଣ କାମ କରୁଛନ୍ତି କଣ ବିଜନେସ ନା କଣ କରୁଛନ୍ତି।
ନାଇ ମୁଁ ବିଜନେସ୍ ଆମର ଏଲ ଆଇ ସି ର ଅଫିସର ଅଛି।
ହ ହଁ ହଁ।
ଆଉ ଘରେ ବିଆ ରୋଷେଇବାସ କରିନୀ ହାଉସ୍ୱ ବିଜନେସ୍ ଚାକିରି କିଛି କରୁନି।
ହଁ ହଁ ହଁ କେତେଟାରେ ଉଠୁଛନ୍ତି ଆପଣ।
ହଁ ମୁଁ ସବୁଦିନ ଚାରିଟା ରାତିରୁ ଉଠେ।
ଚାଟାରୁ କଣ କଣ କାମ ହଉଛି ସକାଳୁ।
ଉଠିଲା ପରେ ଘର ଦ୍ୱଆରେ ଝଟ ବାଟ କର ତାପରେ ବାସନ କେବେ ରାତିରେ ନ ମାଜିଥିଲେ ବାସନ ମାଜେ।
ହଁ ହଁ ହଁ ହ।
ଫୁଲ ତୋଳି ବାହାରୁ ଆମର ବେଶୀ ଫୁଲ ଗଛ ପୁରା ଅଛି ଫୁଲ ତୋଳିବାକୁ ଯାଏ। ଫୁଲ ତୋଳିବା ଅଧଘଣ୍ଟାଟି ପୁରା ଲାଗେ।
କଣ କଣ ଗଛ ଲଗେଇଛନ୍ତି।
ଆମର ପାଞ୍ଚ ସାତ ପ୍ରକାର ମନ୍ଦାର ଗଛ ଟଗର ଦି ତିନି ପ୍ରକାର। ଅପରାଜିତା ଫୁଲ ତିନି ଚାରି ପ୍ରକାର।
ହଁ ହଁ।
ଆମର ବେଶୀ ଗୋଟେ ବଗିଚାରେ ଫୁଲ ଏକା ଦଶ ପ୍ରକାର ଭାରେ। ମନ୍ଦାର ଫୁଲ ଘରେ ମନ୍ଦାର ମନ୍ଦାର ମାଳ କରି ଠାକୁରଙ୍କୁ ଦିଆଯାଏ।
ହେଲା ବଢିଆ ଆଉ।
ସେ ଆସିଲା ପରେ ଘରେ ମହାପ୍ରଭୁ ପୂଜା ପୂଜି। ସବୁ ଲାଗେ ପଢାପଢି। ହଁ ଫୁଲମାଳ ଆମର ବିକ୍ରି ହୁଏ।
ହଁ-ହଁ-ହଁ ବଢିଆ ଆଉ। ଆଉ କଣ ପଢାପଢି କଣ କରୁଚ?
ନାଇଁ ମୋ ପଢାପଢି ସରିଗଲାଣି ପଢାପଢି ଆଉ କିଛି ନାହିଁ।
ନାଇଁ ଆପଣ ଭାଗବତ ଗୀତା କଣ ପଢୁନ?
ଓ ବହି ପଢାପଢି ନା ହଁ, ଭାଗବତ ଏ ସନ୍ଧ୍ୟା ବେଳେ ଅଧିକା ଡେଲି ଟିକେ ପଢେ ଆଉ ସ କାଳୁ ହନୁମାନ ଚାଳିଶିଆ ଇଆଡେ ବିଷ୍ଣୁ ସହସ୍ର ନାମ, ଗୋପାଳ ସହସ୍ର ନାମ
ଆ ହଁ-ହଁ।
ଏଇ ପାଠ ହଁ ମଙ୍ଗଳା ବି ସେପଟେ ଆମର ମନ୍ଦିର ଅଛି, ମନ୍ଦିର ଭିତେରେ ପ୍ରାୟ କୋଡିଏ ତିରିଶ ଟା କୁମ୍ଭ ବସେ, ପ୍ର ଚୈତ୍ର ମା ସ ରେ ହୁଏ, ଆଶ୍ୱିନ ମାସରେ ହେଲେ ଦି ମାସେ କୁ ଦି ଥର ହୁଏ ହଁ। ସମସ୍ତେ ମିଶିକିରି ସ ସକାଳେ ପୂଜା କରୁ ବି, ତାପରେ ସନ୍ଧ୍ୟା ବେଳେ ଆଉ ଥରେ ପୂଜା କରୁ।
ପୂଜାରେ କଣ ତିଆର କରୁଚତି କିନ ପୂଜା କରୁଚତି?
ଏ ବିଭିନ୍ନ ପ୍ରକାର ଫଳ ପାଚିଲା ସା ତ ଆଠ ପ୍ରକାର କିଏ କୋଉଟା ଆଣୁଚତି, ଘରେ ରୋଷେଇ କରିକିରୀ ଚକୁଳି କାକେରା ପିଠା ମଣ୍ଡା ପିଠା ଯାହାର ଯଉଟା ଇଚ୍ଛା ସେ ସେଟା ଆଣିତି ଆଉ।
ଅ ହଁ-ହଁ ହେଲା ଆଉ, ଆଉ ସ୍ପେଶାଲ୍ ଭୋଗ କଣ କରୁଚ ନ୍ତି ନା ସେମ୍
ନା ଆମ ଚୈ ତ୍ର ମାସେରେ ମଣ୍ଡା ପିଠା ହବ ପୁରା ନିୟମ ଖିରୀ ମଣ୍ଡା।
ଖିରି ମଣ୍ଡା।
ହଁ।
ଆଉ ମସୁନୁ ମାସରେ?
ଏଇଟାରେ ପୁରା ନିଶା ମଙ୍ଗଳବାର କରନ୍ତି ତ ଫାଳ ପାଚିଲା ଆଉ ଲାଷ୍ଟ ପୂର୍ଣ୍ଣିମା ଦିନ ଦଶ ସାତ ଆଠ ଦଶ ପ୍ରକାର ସବୁ ମିଠା ଆଣିକି କରନ୍ତି ସମସ୍ତେ।
ହଁ-ହଁ-ହଁ ହେଲେ ଆପଣ ବହୁତ୍ ପୂଜା ପାଣି ସବୁ କରୁଚତି।
ହଁ ସେମ୍ତି ଚାଲଚି ଆଉ।
ହଁ-ହଁ ଆଉ ଖା ପେଅ ହେଇନି?
ନାଇଁ ଆଜି ଖାଇନାହାନ୍ତି ଆମର ଖାଇଲା ବେଳକୁ ଦଶଟା ହେଇଯାଉଛି।
ଆଚ୍ଛା ହଉ ଅପା ମୁଁ ମୋର ଟିକେ କାମ ଅଛି ମୁଁ ଆପଣଙ୍କୁ ଟିକେ ପରେ କଲ୍ କରିବି।
ଓହୋହୋ ହଁ ଠିକ୍ ଅଛି।